ହ୍ୟାଲୋ।
ହଁ ବନ୍ଧୁ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ବନ୍ଧୁ ଶୁଭରାତ୍ରି। ଆଜି କଣ ଏତେ ହଠାତ୍ ଦିନ, ଆଜି ଏତେ ଦିନ ପରେ। ମୋ କଥା ମନେ ପଡିଲା। କଣ କାମ ଥିଲା କି?
ନାଇ ବନ୍ଧୁ, ମୁଁ ଟିକେ ଆପଣଙ୍କ ଉପରେ ରାଗି ହେଇଥିଲି ତ। ମୋ ରାଗ ଆଜି - ଶାନ୍ତ ହେଲା ତ। ମୁଁ ଭାବିଲି ଆପଣଙ୍କ ଦେହ ପାଇଁ ଟିକେ ପଚାରିଦେବି।
ଆପଣ ମୋ ଉପରେ ରାଗିଗଲେ। ଇଏ ତ ଅସମ୍ଭବ କଥା କ ଣ? ପାଇଁ ରାଗିଥିଲେ କ ଣ? ତା କାରଣ କ ଣ?
ରାଗିବାର କାରଣ ମୁଁ ଏଇଠି କହିପାରିବିନି। ଆପଣ ଟିକେ ବୁଝିଯାଆନ୍ତୁ। ମୁଁ ଆପଣଙ୍କୁ ଆଉ କେବେ କହିବି ଆଉ।
ଆଚ୍ଛା ହଉ। ଠିକ୍ ଅଛି ଯାହା ହଉ ଆପଣଙ୍କ ରାଗ ଶାନ୍ତ ହେଲା। ସେଥିପାଇଁ ମୁଁ ବହୁତ ଖୁସି ଅନୁଭବ କରୁଅଛି।
ଆଜ୍ଞା, ଆଜ୍ଞା। ଆଉ ଆପଣ କଣ କରୁଥିଲେ?
ମୁଁ ଏଠି ବସିିକି ମୋ ସାଙ୍ଗମାନଙ୍କ ସହିତ କଥା କହୁଥିଲି। ଆପଣ କଲ୍ ଜଷ୍ଟ କଲେ ଆଉ।
ଓ ଆଚ୍ଛା, ଆଚ୍ଛା। ଆଉ ଆପଣ ଖାଇଲେଣି?
ନା ଖାଇ ନାହିଁ ଏଯ୍ୟନ୍ତ। ସାଙ୍ଗଟି ଯୋଉ ଆସିଥିଲା ତାଙ୍କ ସହ ବସି କିଛି ମଗେଇ ଖାଇଥିଲି। ତାପରେ ଆମ ଘରକୁ ମାନେ ମନ୍ଦିରର କିଛି ପ୍ରସାଦ ଆସିଥିଲା ତ, ତାକୁ ପଛରେ ରାତିରେ ଖାଇବି ଆଉ।
ହଁ। ଭଲ, ଭଲ କୋଉ ସାଙ୍ଗରେ ଆସିଥିଲେ?
ଏ ମୋର ଗୋଟେ ଘର ପାଖର ଜଣେ ସାଙ୍ଗ ଆସିଥିଲେ। ସେ ଏବେ କିଛି ଦିନ ମାନେ ପୂର୍ବରୁ ହଣା ଖାଇଥିଲେ।
ତାପରେ ଆସି ଆମ ଘରେ ଆସି ଖାଇଲେ ଆଉ।
ଆଚ୍ଛା। ଆଉଥରେ ହଣା ନା
ନା- ନା -ନା- ନା। ସେମିତି କିଛି ନାହିଁ ଆସି ଘରେ ଏଇଠି ଖାଇବା ପିଇବା ଆମେ କରୁଥିଲୁ ଆଉ।
ଆଜ୍ଞା, ଭଲ -ଭଲ ଆଉ ଆପଣଙ୍କୁ ଭ୍ରମଣ କରିବାକୁ ଭଲ ଲଗେ।
ହଁ ଭ୍ରମଣ କରିବା ତ ମୋତେ ସ ସର୍ବଦା, ସଦା ସର୍ବଦା ଭଲ ଲାଗେ ମୁଁ ମୋ ମିତ୍ରଙ୍କ ସହିତ ସବୁବେଳେ ତ ଦିନ ରାତି ବୁଲୁଥାଏ ବସି।
ଆଜ୍ଞା, ଆଜ୍ଞା। ଆଉ ଆପଣଙ୍କ କୁଆଡେ, କୁଆଡେ ଯାଇଛନ୍ତି ଆପଣ।
ହଁ ମୁଁ ଯାଇଛି ମୋ ବନ୍ଧୁଙ୍କ ସହିତ ଯାଇଥିଲି। ପୁରୀ ଯାଇଛି, ମହେନ୍ଦ୍ରଗିରି ଯାଇଛି। ଆଉ ଆମର ଯୋଉ ଓଡିଆ ରାଜ୍ୟ ସଂଗ୍ରହାଳୟ ଯାଇଛି। ମୁଁ ନିଜ କଲେଜକୁ ମଧ୍ୟ ଯାଇଛି। ଆପଣଙ୍କ ଘରଡ଼ୁ ଯାଇଛି ବିନ୍ଦୁସାଗର ଯାଇଅଛି।
ଜୀ ରାଙ୍ଗ ଯାଇନାହାନ୍ତି।
କଣ କହିଲେ ଜିରାଙ୍ଗ ନା ଜିରାଙ୍ଗ ମୁଁ କେବେ ଯାଇନାହିଁ।
ଆଜ୍ଞା ସେ ମହେନ୍ଦ୍ରଗିରି ଯାଇଥିଲେ, ମହେନ୍ଦ୍ରଗିରି ପାଖରେ ଜିରାମ ଟା ଆପଣ ଜିରାମ ଗଲେନି।
ନା ଜିରାଙ୍ଗ ମୁଁ ଯାଇନଥିଲୁ, କାରଣ ସେ ଟିକେ ଅଧିକ ଆଉ ଟିକେ ଅଧିକ ବାଟ ଥିଲା। ତେଣୁ ଆମେ ଯାଇନଥିଲୁ। ଆମେ ଭାବିଲୁ ଆଉ କେବେ ପରେ ଆସ ଟିକେ ପଳେଇବୁ ଆଉ।
ଆଚ୍ଛା, ଆଚ୍ଛା। ଆଉ ବରୁ ନେଇଯାଇଥିଲ।
କଣ କହିଲେ?
ବରୁଣି।
ବରୁଣି ହଁ ବରୁଣି ଥରେ ଯାଇଥିଲୁ ଆମେ ସବୁ ସାଙ୍ଗମାନେ ମିଶିକରି। ବିଦ୍ୟାଳୟ ବେଳେ ଆମେ ଯାଇଥିଲୁ ସବୁ କେତେବେଳେ କହିଲେ ଆମେ। ସ୍କୁଲ ର ପିକନିକ୍ ଟାଇମରେ ଆମେ ଯାଇଥିଲୁ ଆଉ।
ଆଚ୍ଛା ଆଚ୍ଛା। ଆଉ ବରୁଣେଇ ତ ମୁଁ ଥରେ ଯାଇଥିଲି ମୋ ସହିତ କଣ କେମିତି ଘଟଣା ଘଟିଥିଲା ଆପଣ ତ ଜାଣିଥିବେ ଆଉ।
ବରୁଣେଇ ଆପଣ ଯାଇଥିଲେ ତାହା ତ ମୁଁ ଜାଣିନଥିଲି।
ଆପଣ ଟିକେ ମନେ ପକାଉନାହାନ୍ତି ଗଣେଶ ପୂଜା ବେଳକୁ ଆମେ ଯାଇଥିଲୁ।
ଓହୋ ଆପଣ ଯୋଉ ଫଟୋ ଉଠେଇ ଆସ କରି ଆସିଥିଲେ କି ଯୋଉ ପାହାଡ ଉପରେ।
ଆଜ୍ଞା ଆଜ୍ଞା।
ଆପଣଙ୍କ ସେଇଠି ଅସୁବିଧା କଣ ହୋଇଥିଲା ତାହା ବିଷୟରେ ତ ମୁଁ କିଛି ଖବର ପାଇନାହିଁ।
ମୋର ଯୋଉ ଫୋନଟି ରାସ୍ତା ଗଡରେ ପଡିଯାଇଛି ତା ଉପରେ ଯୋଉ ଗାଡି ମଟ। ର ସବୁ ଚଢି ଯାଇଥିଲା।
ନା ନା ସେ ବିଷୟରେ ମୁଁ ଅବଗତ ନଥିଲି କିନ୍ତୁ ମୁଁ ହଁ ଗୋଟିଏ ଜିନିଷ ଅବଗତ ଥିଲି। ନା ଆପଣ ସେଦିନ ଆପଣ ଥରେ ଗାଡିରୁ ଆପଣ ପଡି ହେଇକି ଖଣ୍ଡିଆ ଖସ୍ତ ହେଇଥିଲେ।
ନାଇଁ ନାଇଁ ମୁଁ ଖଣ୍ଡିଆ କସ୍ତ ହେଇନଥିଲି ମୋ ପୋନ ଖଣ୍ଡେ ଗସ୍ତ ହେଯାଇଥିଲା।
ଓହୋ ତ ତେବେ ମୋର କିଛି ହୁଏତ ମନେ ନଥିବ ଏତେ ଆଉ।
ଆପଣଙ୍କର କୋଉ କଥା କେବେ ମନେ ରହେ କି।
ହଁ ତାହା ବି ବେଶ ସତ କଥା କହୁଛନ୍ତି ଯେ ଆପଣ। ହଁ ହଁ ହା ହା
ହଁ ଆଉ ଆପଣଙ୍କର କାଲି କଣ କଲେଜ ଅଛି।
କଲ ନାଇଁ କାଲି କଲେଜ ନାହିଁ ଆମକୁ କହିଛନ୍ତି କି ଆସି ସାର୍ଟିଫିକେଟ ଜରୁରୀ ସେ ସବୁ କାଗଜ ପ ତ୍ର ଆସି ନେଇଯିବା ପାଇଁ।
ଆଚ୍ଛା ଆପଣ ତ କହୁଥିଲେ ସୋମବାର ଦିନ ଥିଲା।
ହଁ ସୋମବାର ଦିନ ଥିଲା ମୁଁ ଶୁଣୁଥିଲି ମୋର ଜଣେ ଭଉଣୀଙ୍କ ଠାରୁ କିନ୍ତୁ ସିଏ କହିଲେ କି। କି ନାଇଁ ଆଜି ନୁହେଁ ତୁ ପରେ ଆସେ ସେ ତେଣୁ ନବା ଆସିକି ତ। ତେଣୁ ଆଜି ଆଉ କାଲି ଦଉଛନ୍ତି ସେମାନେ ତ ସେଥିପାଇଁ ମୁଁ ନେବି ଆଉ।
ଆଚ୍ଛା ଆଉ କାଲି କେମିତି ଯାଉଛନ୍ତି କେମିତି?
କାଲି ମୁଁ ଭାବୁଛି କଣ କରିବି ଯିବି କେମିତି ଯଦି ମୋର କାଲି ଯିବା ବି ମଧ୍ୟ ଠିକ୍ ନାହିଁ ଯଦି। କାଲି ଘର ଲୋକ ମୋତେ କହିବେ ତେବେ ଯିବି ନହେଲେ ନାହିଁ।
ଆଚ୍ଛା ଆଛା ଯଦି କହିବେ ଯିବା ପାଇଁ ମୁଁ ଯଦି। କାଲି ଟିଭିି ମୋ ପାଖରେ ଗୋଟେ ଯାନଟିଏ ଅଛି। ଯଦି ହବ ନହେଲେ ଆମେ ଯିବାହାରି ମିଶିକି ଆଉ।
ଓହୋ ଆପଣଙ୍କ ପାଖରେ ଯାନ ଆପଣଙ୍କ ବୋଧେ ନୂଆ ଯାନ କିଣିଛନ୍ତି ବୋଧେ।
ନାଇଁ ନାଇଁ ସେ ଜଣେ ଯାନ ମୋର ଆଈ ହେବେ ସେ ଦେଇକି। ଛନ୍ତି କିନ୍ତୁ ସେ ଯାନଟା ଆମେ ନେଇକି ଯିବା ସମ୍ଭବ ହବ କି ନାଇଁ ମୁଁ ଜାଣିନି। ମାନେ ସମ୍ଭବ ହବ କିନ୍ତୁ ଆ ଆମର ଟିକେ ଲଜ୍ଜା ଶରମ ବୋଲି ଗୋଟେ ଅଛି ନା ନାଇଁ। ତି ଆପଣ କହିବେ ସେଇଥି ତ୍ ନେଇକି ଯିବା।
ଓହୋ ଆପଣଙ୍କ ଆଈଙ୍କର ତେବେ ସରି ଆପଣଙ୍କ ଆଈଙ୍କର ଗାଡ଼ି ନା।
ଆଜ୍ଞା ଆଜ୍ଞା ସେ ଯୋଉ ଆମର। ସ୍କୁଟି ସ୍କୁଟି ଯୋଉ ଲୁନା ସ୍କୁଟି
ଓହୋ ତାର ତ ମାଇଲେଜ ତ ବେଶ ଅଧିକ ରହୁଥିବ ନୁହେଁ କି।
ଆଜ୍ଞା ଆଜ୍ଞା।
ତାହାର ମାଇଲେଜ୍ କେତେ କଣ ରହୁଛି।
ତା ମାଇଲେ ଯେ ଆଜ୍ଞା ଆଉ ସତୁଡି ଅସି ଦେଖଉଛି।
ଆରେ ବା ତେବେ ତ ବହୁତ ଭଲ ହେଲା ତେବେ ତ ଆମେ ଆମ କଲେଜକୁ। ମାନେ ବାରମ୍ବାର ଯାଇ ଖାଲି ବୁଲାବୁଲି କରି ସେଠି ରୋଳା କରିପାରିବା।
କିନ୍ତୁ ଇଜତ ରହିବ କି ନା ଆପଣ ଟିକେ ଭାବି ଦିଅନ୍ତୁ ସେଟା ଆମର ସ୍କୁଟି ବ୍ଲେଜର ସ୍କୁଟି
ହଁ ତାହା ବି ତ ଆପଣ ବେଶ ସତତା କହୁଛନ୍ତି ତେବେ କିଛି କଥା ନାହିଁ ଆମେ କମ୍ପାସ ପୂର୍ବରୁ ଓହ୍ଲାଇ ପଡି କେଉଁ ଗଛ ପକା ତାକୁ ସାଇଡ୍ କରି ପଳେଇବା। ତାପରେ ଚଷମା ଏବଂ ଡ୍ରେସ୍କ କୁ ପୁରା ସାର୍ଟ ଗୋଟେ ବଟନ ଖୋଲି ଛପରିଙ୍କ ଭଳି ଯିବା।
ଯଦି ଆପଣ କେତେଳେ ସକାଳୁ କେତେ ତାରିଖ
ସକାଳେ କେତେବେଳେ ଯିବି ମୋର ଠିକ୍ ନାହିଁ ମୁଁ ଆଗ କାଲି ସକାଳେ କେତେବେଳେ ଉଠୁଛି ତ ମୁଁ ଆଗ ଦେଖେ।
ହଁ ଯଦି କହିବେ ଆମେ ସେଇ ଦଶଟା ସାଢ଼େ ଦଶଟା ବେଳେ ବାହାରିକି ପଳେଇଲେ ଭଲ ବାହାରି ଭଲ ହୁଅନ୍ତା।
ହଁ ହଉ ଠିକ୍ ଅଛି ଆପଣ ଦେଖନ୍ତୁ ଆପଣ ଆଗ ଆପଣ ଉଠନ୍ତୁ ମୁଁ ମଧ୍ୟ ଉଠେ। ଦେଖିବା କଣ ହେଉଛି ତାପରେ ମୁଁ ଆପଣଙ୍କୁ ନିଶ୍ଚିନ୍ତ ଭାବେ ଜଣେଇବି।
ମତେ ଉଠିବାକୁ ବାଧ୍ୟ କାଲି ମୁଁ ମୋର ଭାଇଙ୍କୁ ଟିକେ ସ୍କୁଲ ତାଙ୍କୁ ଆଣିବି ସାଢେ ନଅଟାରେ ତ ମତେ ଉଠିବା ପାଇଁ ବାଧ୍ୟ।
ଓହୋ କିନ୍ତୁ ଆପଣ ଯଦି ତାଙ୍କୁ ଆଣିବାକୁ ଯିବେ ତେବେ ଆପଣ ଘରଲୋକ ତ ଜାଣି ଥିବେ କି ଆପଣ ବହୁତ ଜଲ୍ଦି ପଳେଇ ଆସିବେ କିନ୍ତୁ ଆମ କଲେଜକୁ ଗଲା ବେଳକୁ ତ ଯାହା ହେଲେ ବି ଦୁଇରୁ ତିନି ଘଣ୍ଟାର ସମୟ ଲାଗିଯିବ।
କଥା କଣ କି ଘରେ ପା କେହି ନାହାନ୍ତି।
ଓହୋ ତେବେ ତ ଆପଣଙ୍କର ସୁବର୍ଣ୍ଣ ସୁଯୋଗ ଆପଣଙ୍କର ତ ସେଠାରେ ପୋଖରୀରେ ପଦ୍ମ ଫୁଟି ଯାଉଥିବ।
ସେଥିପାଇଁ ତ ମୁଁ କହୁଛି।
ମୁଁ ଏପରି କଥା କହୁ କହୁ କିପରି ଢଗଢମାଳ ମୋ ପାଟିରୁ ବାହାରି ପାରିଲ ତାହା ମଧ୍ୟ ମୁଁ ମଧ୍ୟ ଆଶ୍ଚର୍ଯ୍ୟ ଚକିତ। ତ ହୋଇ ପଡ଼ିଲି।
କିନ୍ତୁ ଶୁଣିକି ଭାରି ଭଲ ଲାଗିଲା ଯାହା କୁହନ୍ତୁ।
ହଁ କିନ୍ତୁ ମତେ ତ ଆଶ୍ଚର୍ଯ୍ୟ ଲାଗୁଛି ଏ ପନ୍ତ।
ଆଜ୍ଞା ଆଜ୍ଞା କଣ କରିବାସ।
ଆଉ ଆପଣ ଚାହିଁକି ମଧ୍ୟ କିଛି କହିପାରିବେ ନାହିଁ ହା ହା ହା।
ହା ହା ହା ଏଇ ଏଇ କଥା। ପାଇଁ ମୁଁ ଆପଣଙ୍କୁ କଲ ଟା କରିଛି ନହେଲେ ରାହୁଲ ବାବୁ ପୁରା ଏମିତି କହୁଛନ୍ତି ଯେମିତି ପୁରା ମାନ୍ଦା ଲୋକଟିଏ ସିଏ। କେତେ ଦିନ ହେଲାଣି ତାଙ୍କ ଦେହ ଟି ଖରାପ ଅଛି ପୁରା ଏମିତି କଥା। କିଏ ସେ କହୁଛନ୍ତି।
ସିଏ ତ ଖାଇବା ପିଇବା କରୁନା ତାଙ୍କ ଦେହ ତ ଏମିତିରେ ଦୁର୍ବଳା ପତଳା ଦେଖିଥିବେ ଆପଣ।
ଆଜ୍ଞା ଆଜ୍ଞା ସେ ଖାଲି କହୁଛନ୍ତି ମୁଁ ବ୍ୟାୟାମ କରୁଛି ପାର୍କ ଯାଇକି।
ହଁ ଯେମିତି ଗୋଟେ ଘୋଡା ଆସି ତାଙ୍କୁ ମାନେ ତାଙ୍କୁ ଖାଇବା ଦେଇଦି ପଳେଇଛି।
ଆଜ୍ଞା ଆଜ୍ଞା କଣ କରିବ ଆଉ ଆପଣ ଗୋଟେ କଥା ଜାଣିଛନ୍ତି?
କଣ କହୁନାହାଁନ୍ତି।
ବୃକ୍ଷ କଥା ଜାଣିଛନ୍ତି ଆପଣ?
ହଁ ବୃକ୍ଷ କଥା ଜାଣିଛି ମୋର ଚତୁର୍ପାର୍ଶ୍ୱରେ ବହୁତ ସାରା ବୃକ୍ଷ ଲାଗିଛି।
ଆ କୋଉ କୋଉ ବୃକ୍ଷ ଆପଣଙ୍କୁ ଲାଗିଛି ଟିକେ କହିଲେ?
ଆମ ଚତୁଃପାର୍ଶ୍ଵରେ ଅଛି ଆମର ମନ୍ଦାର ଗଛ ଅଛି। ଏବଂ ଆଉ ଅଛି। ହଁ ନାଲି ମନ୍ଦାର ଗେଣ୍ଡୁ ଟଗର
ନାଇଁ ଯଦି ନାଲି ମନ୍ଦାର ଅଛି। ଆଉ ମୋର ଟିକେ ନାଲି ମନ୍ଦାର ଦରକାର ଥିଲା ଆପଣ ଦେଇପାରିବେ?
ଆପଣ ନାଲି ମନ୍ଦାର କଣ ପାଇଁ ଦରକାର ଥିଲା?
ମାତଶ୍ରୀ କହିଥିଲେ ଟିକେ ନାଲି ମନ୍ଦାର ଆଣିଲେ ଭଲ ହୁଅନ୍ତା ତାଙ୍କର କଣ ଟିକେ ଦରକାର ଥିଲା।
ଓହୋ ବୋଧେ ହୁଏ କାଲି ତ କାଲି ତ ବୁଧବାର ହୁଏ ତ ସେ ପୂଜା ଠାକୁର ପୂଜା କରିବେ ସେଥିପାଇଁ ମଧ୍ୟ ହୁଏ କହୁଥିବେ।
ଯଦି ଆପଣଙ୍କର ଘରେ ସେଠି ନାଲି ମନ୍ଦାର ଅ ଅଛି ତ।
ହଁ ଘରେ ତ ନାଲି ମନ୍ଦାର ଅଛି ନିଶ୍ଚୟ।
ତାହେଲେ ଯଦି ଖାଲି ଆପଣ ବିନ୍ଦୁସାଗର ଆସିବେ ମୋ ଟିକେ ନାଲି ମନ୍ଦାର ସହିତ ତା ପତ୍ର ବି ଟିକେ ଆଣି ଦେଇଥିବେ।
ଓହୋ ପତ୍ରଟିା ଆପଣଙ୍କ ବାଟ କରି ପିଇବେ କି?
ନାଇଁ ବାଟି କରିକି ମାତାଶ୍ରୀ ମୁଣ୍ଡରେ ଲଗେଇବୁ ବୋଲି କହୁଥିଲେ।
ଓହୋ ମନ୍ଦାର ଗଛକୁ ମାନେ ପତ୍ରର ତାର ବାଟକରିମୁଣ୍ଡରେ ଲଗାଇଲେ କଣ ହୁଏ କି?
ଆଜ୍ଞା ମୁଁ କେମନ୍ତି ଜାଣିବି ମୁଁ ତୁଚ୍ଛ ଲୋକଟିିଏ ମାତାଶ୍ରୀ ମତେ ଯାହା କହିଲେ ମୁଁ ଆପଣଙ୍କୁ ସେଇ କଥା ଟା ଜଣେଇଲି।
ଓହୋ ହୋ ଏବେ ଗୋଟେ ସାଙ୍ଗଙ୍କର ମୟେ ମୋୟେ ହେଇଗଲା।
କାହିଁକି?
ଆ ସେ କିଛି ବ୍ୟକ୍ତିଗତ କଥା ମୁଁ ଆପଣଙ୍କୁ ପଛରେ ସେ ବିଷୟରେ କହିବି ଆଉ।
ଆଚ୍ଛା ହଉ ଛାଡ଼ନ୍ତୁ। ଆପଣ ବୁଝିଲେ ତ ମୁଁ ଯାହା କହିଲି?
ହଁ ହଁ ମୁଁ ନିଶ୍ଚିନ୍ତ ବୁଝିଲି ବୁଝିଲି।
କାଲି ଯଦି ଆପଣ ବିନ୍ଦୁସାଗର ଆସିବେ ତାହେଲେ ଟିକେ ନେଇକି ଆସିଯିବେ ଆଉ।
ହଁ ହଁ ନିଶ୍ଚିନ୍ତ ଓହୋ ଆପଣ ସେ ପତ୍ର କଥା କହୁଛନ୍ତି। ସେ ପତ୍ର କଥା ତ ସେହି ପତ୍ର ତ ମୁଣ୍ଡରେ ଲଗେଇଲେ କଣ ଆପଣ ତ ହାତରେ ବାଜିଗଲା ଆପଣ ପୁରା ଦେହ ପୁରା ମାନେ ଠିକ୍
ସେଇ ପତ୍ର ତ ଆପଣ ଆଣିବେ ମୁଁ ତାପରେ କହୁଛି କି ମନ୍ଦାର ଫୁଲ ପତ୍ର ବି ଟିକେ ଆଣିବେ?
ଓହୋ ମନ୍ଦାର ଫୁଲର ମନ୍ଦାର ଫୁଲ ଆଣିପାରିବି ନହେଲେ ମନ୍ଦାରର ପତ୍ର ଆଣିପାରିବି ମନ୍ଦାର ଫୁଲର ପତ୍ର ଇଏ କି କିପରି କଥା।
ମାନେ ମନ୍ଦାର ଫୁଲ ବି ଆଣିବେ ତା ସହିତ ତା ପତ୍ର ବି ନେଇକି ଆସିବେ।
ଓହୋ ଏପରି କଥା କହିବେ ନା ହୋ ହୋ ହଉ ଠିକ୍ ଅଛି ମୁଁ ନିଶ୍ଚିନ୍ତ ରୂପରେ ଆଣିକି ଆସିବି।
ଆଛା ଆଉ ଆପଣ ଖାଇଲେଣି?
ହଁ ନା ମୁଁ ଖାଇଥିଲି କଣ କରିବି କହୁନାହାନ୍ତି ଆମ ଖାଇଥିଲି କେତେବେଳେ କହିଲେ ସେଇ ଆଠଟା ରୁ ସାଢେ ଆଠଟା ପ୍ରାୟ ମଧ୍ୟରେ ମୁଁ ଖାଇଥିଲି। ତାପରେ ପୁଣି ଯାଇକି ଖାଇବି ଦଶଟା ଏଗାରଟା ହେଇଯିବ ଆଉ।
କଣ ଖାଇଥିଲେ?
ଆମେ ଖାଇଥିଲୁ ପିଜ୍ଜା ଖାଇଥିଲୁ। ଗାର୍ଲିକ ବ୍ରେଡସିକ୍ ଖାଇଥିଲୁ। ଆଉ ଗୋଟେ ଛୋଟ କେକ୍ ଖାଇ ଥିଲୁ ଏବଂ ତା ସ
ଓହୋ ମୁଁ କେତେ ସ୍ଵାଦିଷ୍ଟ ଖାଦ୍ୟ ଖାଇଥିବେ ଆପଣ ଛାଡ଼ନ୍ତୁ।
ଆପଣ ଯେପରି ହେଲେ ମୁଁ ଭାବିଲି ମୁଁ ଖାଇଲି ହେଲେ ଆପଣ ହଜମ କରିପାରିଲେ ନାହିଁ ତେବେ ଠିକ୍ ଅଛି ଆପଣ ଯାଆନ୍ତୁ ହଜମ କରିକି ଆସିବେ?
ଆଜ୍ଞା ଆଜ୍ଞା।